ହୋଲୋ ହୋଲୋ ହଁ ମାମ୍ କେମିତି କେମିତି ଅଛ?
ଭଲ ଅଛି ନା?
ଆଛା। କଣ କରିଥିଲ ଏବେ।
ଚି, ଓକେ ଓକେ,
ଆମର ଟପିକ୍ ହେଲା ଖାଦ୍ୟ ଉପରେ ହେଲା ଆଛା ଆରେ ଆପଣଙ୍କୁ କଣ ପସନ୍ଦ କହିଲେ ଖାଦ୍ୟରେ ଭେଜ ନନଭେଜ କଣ ପସନ୍ଦ
ହ ଭେଜ୍ ତ ପସନ୍ଦ ନନ୍ ଭେଜହେଲେ ପସନ୍ଦନାଇଁ।
ଆଛା ନନଭେଜ ରେ ଆପଣଙ୍କୁ କଣ କଣ ଆସେକରିବାର,
ନନ ଭେଜ ରେ ମାଂଛ ତରକାରୀ ମାଂସ ତରକାରୀ ସବୁ ଜାଗ ତ ଆସୁଚି,
ହ ଆଛା ମାଛ ତରକାରୀ ଅସେ ନାଇ, ହୀ ହଉ ହୋଇ ଠିକ ଅଛି ମତେ ଟିକେ ଗୋଟେ ମା ଛ ତକାରୀର ଗୋଟେ ରେସିପି ଟେ କହିପାରିବେ।
ମାତ
ଓ ଅ କହିଲେ,
ଆଛା ଆଜ୍ଞା ମା ଛସିଲେ ତାକୁ ଭଲ ଭାବରେ ଧୋଇକି ମନ ହଲଦୀ ମସଲା ଅଦ ଅଦା ରସୁଣ ସବୁ ଯାକ ମିଶିକି ଲଗେଇକି ରଖିଦେବେ ଗୋଟେ ପାଞ୍ଚ ମିନିଟ୍ ଲଗେଇକି ରଖିଲା ପରେ ତାପରେ ଦି ପିଆଜକୁ ଟିକିରି ଆଉ ତେଲ ପକ୍ ଆଜି ଅଏଲ ପକାଇବେ ଆଉ ପିଆଜ ପକେଇବେ ଆଉ କଂଞ୍ଚାଲ ତା ଚାଟା ସ୍ଵାଦ ଅନୁ ସାଇ ଯେତେ ଲାଗିବ ସେତେ ପକେଇକିରି ହାଁ ହା ହା
ହେଲୋ
ଆଉ ଆଚ୍ଛା ପିଆଜ ପକେଇବେ ଆଉ କଟାଲଙ୍କା ପକେଇବେ ତାପ ହୁଁ
ହଁ କରିବା
ଅଛି ପିଆଜ ପକେଇଦାବ କଞ୍ଚାଲଙ୍କା ପକେଇବେ ଆଉ ତାପରେ ଅଦା ରସୁଣ ତ ଲଗେଇକି ର ସେଥୀବେ ନାଛକୁୁ ଅଦା ରସୁଣ ହଲ ଦିମଚ୍ ଗୁଣ୍ଡ ସବୁ ଲଗେଇକି ରଖିଥିବେ ତାପରେ ମାଛକୁ ପକେଇବେ ପକେଇଲା ପରେ ଆଉ ତାକୁ ଟିକେ ପାଣି ଦେଇକିରି ଟିକେ ବଳିିଆ କରିକି ତରକାରୀଟା ରାଲମା କରିକି ତାପରେ ଧନିଆ ପକେଇବେ ଆଉ ସ୍ୱାଦ ଅନୁସାରେ ଆଉ ମା ସେଟାତ ଆଜି କାଲି ମେଇଷ୍ଟେ ତେ ମସଲା ମିଳୁଚି ମାଛ ମସଲା ସେଇଟା ହେଲେ ପକେଇବା ପାଇଁ ସ୍ୱାଦ ଅନୁସାରେ
ଆ ଏଇଟା ଯୋଉ କହିଲେ ଏଇ ଆମର ସମୁଦ୍ର ମା ଛ ତରକାରୀ ନା
ନାଇଁ ଏଇଟା ମିଠା ପାଣି ମିଠା ପାଣି ମାଛ ତରକାରୀ ଆଉ ସମୁଦ୍ର ମାଛ ତରକାରୀ ତରକାରୀ ହଉଛି ତାହିରେ ସୋରୁଷ ଜିରା ଆଉ ଏ ମେଥି ସବୁ ଯାକ ବାଟିକିରି ଆ ପିଆଜ ନଡିଆ ସବୁ ଯାକ ବଟ୍ ଚିଙ୍ଗୁଡ଼ି ସେଇଟା ରନ୍ଧା
ଆଚ୍ଛା ଏମିତି କି? ହଁ ଠିକ ଅଛି ଦେଖନ୍ତୁ ମୁଁ ମାଛ ତରକାରୀରେ ମାଛ ତରକାରୀ ତ ଆପଣଙ୍କୁ କହିଦେଲେ ବୁଝିଲି ଝିଲି ହେଲା ଆଉ ମୁଁ ଯୋଉ କରେ ସମୁଦ୍ର ମାଛ ଆଉ ମିଠା ପାଣି ମାଛ ଆମର ଯୋଉ ରୋହୁ ବା ଭା ମାଛ ଯୋଉ ଆସୁନି କି ତାହା ଆଉ ସମୁଦ୍ର ମାଛ ଯୋଉ କଣି ମାଛ ଆସୁଛି ବା ସେଇଟା ମୁଁ ସେଇ ଦି ପ୍ରକାର ମାଛରେ ମଧ୍ୟ ମୁଁ ପଲଉଟା ରାନ୍ଧେ ବୁଝିଲ ମାଛ ହଁ ମାଛ ପଲଉ ରାନ୍ଧେ ଫି ବିରିୟାନୀ କହନ୍ତି ଯାହାକୁ ସେଇଟା ମୁଁ କରେ ହେଲେ। ସେଇଥିପାଇଁ କଣ? ଦି ପ୍ରକାର ମାଛକୁ ସେ ପ୍ରୋସେସ ରେ ହିଁ ତିଆରି କରିବେ କଣ? କରିବି ଆମକୁ ଦେ ଜଦି ଆମ ଫ୍ୟାମିଲି ଅନୁସାରେ ଆମକୁ ଯେତିକି ରିକୁଆର୍ ମେଣ୍ଟ ଚାଉଳ ଦରକାର ମାନ ମାନେ ହଁ ଫର୍ ଏକ୍ଜାମ୍ପୁଲ ନିଅନ୍ତୁ କେଜି ଚାଉଳ ନେଲେ।
ହଁ ହଁ
ମତି ରାଇସ ଟା କେଜି ନେଲେ ସେଇଟାକୁ ଘଣ୍ଟେ ପୂର୍ବରୁ ତାକୁ ବତୁରେଇକି ରଖିଦେଲେ ଏପଟେ ମାଛକୁ ଧୁଆ ଧୁଇ କରିକି ସଫାସୁତରା କରିକି ସେଥିରେ ଟିକେ ହଳଦୀ ଅଳ୍ପ ଟିକେ ର ଅଦା ରସୁଣ ବଟା ଆଉ ଟିକେ ଇଏ ଲୁଣ ଲଗେଇକି ମିଶେଇକି ସେ ମ୍ୟାରିନେଟ୍ କରିକି ମାଛ ଗୁଟାକୁ ରଖିଦବୁ ବୁଝିଲେ ତାପରେ ଆମର ରିଫାଇନ ତେଲରେ ସେଇ ମାଛ ଟାକୁ ଧୀରେ ଧୀରେ କରିକି ସେ ତାୱ ଉପରେ ତାକୁ ଫ୍ରାଏ କରିକି କାଢିକି ରଖିବେ ମରିଚ ଗୁଣ୍ଡ ପକେଇବନି ଖାଲି ହଳଦୀ ଅଦା ରସୁଣ ବଟା ଆଉ ଲୁଣ ଆଚ୍ଛା ତାକୁ ଟିକେ ମ ମ ମ ମ ଭଲ ରୂପେ ଟିକେ ଇଏ କରିକି ଭାଜିକି ରଖି ଦେଇଥିବେ ଫ୍ରାଏ କରିକି ଆଛା ଗୋଟେ ତାବଲାରେ ଯଉଥିରେ ଆମେ ବିରିୟାନୀ କରିବା ସେଇଥିରେ କଣ କରିବ? ନା ଆମର ତେଲ ପକେଇବେ ତେଲ ପକେଇଲା ପରେ ଆଉ ଇଏ ତମର ଗୋଟା ଯୋଉ ଅଛି ଆମର ଗୋଲମର୍ଚ ଜିରା ଆଉ ହଁ ଗୁଜୁରାତି ଲବଙ୍ଗ ଆଉ ତମର ଇଏ ଇଏ ବା ତମର ଡଲଚିନି ଏଇଟାକୁ ଟିକେ ପକେଇଦେବେ ବୁଝିଲେ ସେଟା ପକେଇବେ ଆଉ ତେଜପତ୍ର ଟିକେ ପକେଇବେ ପକେଇଲା ପରେ ସେଟା ମ ଭଜିବା କ ଆରମ କରିବ ସେଥିରେ ପିଆଜ ଦେଇଦେଲେ ପିଆଜ ପୁରା ସରୁ ସରୁ କରିକି ଲମ୍ବା ଲମ୍ବା କାଟିକି ରଖିବେ ତର ୀରେ ଆମର କଟା ହୁଏ ବୁଝିଲେ ସେଟା ପକେଇଦେବେ ଆଉ ପିଆଜ ରଙ୍ଗଟା ଯେମିତି ତମର ପିଙ୍କ କଲର ହେଇଯିବ ପିଙ୍କ କଲର ହେଲା ପରେ ତମେ କଣ କରିବା ନା ସେଥିରେ ଅଦା ରସଣ ଦେଇଦେବେ ସେଥିରେ ଟିକେ ତମର ସ ଦେବେ ଗୁଣ୍ଡ ଦେବେ ଧନି ଗୁଣ୍ଡ ଟିକେ ଦେବେ ତାପରେ ତମର ସ ଇଏ ମର୍ଚ ଗୁଣ୍ଡ ଟିକେ ଦେବେ ଆଉ କଞ୍ଚା ମଚ ଲଙ୍କା ଯ ଅଛି ସେଇଟା ଅଳ୍ପ ଟିକେ ବାଟିକି ଦେବେ ଆଉ ଅଳ୍ପ ଟିକେ ରଖିଦେବେ ଆମକୁ ଯେତିକି ଦରକାର ଲଙ୍କା ଚତରେ ହାପ ହାପ ତମର ବଟା ଦେଇଦବ ଅଦାର ରେ ହଁ ଗୋତିେ କୁର୍କୁରା କରିକ ବଟା ଦେଇଦବା ଆଉ ସଜ ରଖିଥିବ ଆଳେ କରିବି ହେଲା ମସଲା ଟା ଗ ପୁରା କଷିଦେବେ ତେଲ ଛାଣଆବ ସେଇଥିରେ କଣ କରିବ ତମେ ଟିକେ ଦହି ପକେଇବ ବୁଝିଲା ଖର୍ମା କରିବ ନା ଆଗେ ମାଛ କାଁ ମାନେ ବିରିୟାନୀ ପାଇଁ ପୋଲ ପାଇଁ ଆମର ଖର୍ମା କରା ହଏ ଯୋଉଟା ମାଛ ଯେମିତି ଅଣ୍ଡାର ବି ସେମିତି ଚିଙ୍ଗୁଡିର ସେମିତି ଆଉ ମାଂସର ବି ସେମିତି ହେଲା ତାଲେ ଖର୍ମା କରିବେ ଖର୍ମା କଲା ବେଳକୁ କଣ କରିବେ ତମର ଯୋଉ ଟିକେ ଧନି ଗୁଣ୍ଡ ଗୁଣ୍ଡ ଯଦି ଦଉଛଲେ ଦିଅ ନହେଲେ ତମେ ଟିକେ ଧନିଆ ଆଉ ଗୋଲମରିଚ ଜିରା ଆଉ ତମର ଇଏ କଣ ଯେ ଗରମ ମସଲା ଏଇଟା ଟିକେ ବାଟିକି ସେଥିରେ ଦେଇଦେବେ ଆଉ ତ ହିଁ ଦେଇଦେବେ ଯେମିତି ତମର ମସଲା ଟା ହଁ ଟା ଗ୍ରେଭି ଟା ହେଇଯିବ ରନ୍ଧା ହେଇକି ଏଇ ଯୋଉ ତମର ଯୋଉ ଭଜା ମାଛ ନଥିବ କି? ଫ୍ରାଇ ମାଛଟା ତାହେଲେ ଟିକେ ବସେଇଦେବେ। ହେଲା ବସେଇକି ଉପର ଉପ ଧୀରେ ତାକୁ ହାଣ୍ଡି ଟାକୁ ଟିକେ ଧୀରେ ଧୀରେ ତାକୁ ଚଲେଇବେ ଚଲେଇ ସେ ମସଲା ଗ ଲାଗିକି ପୁରା ଖରମା ରେଡି ହେଇକି ରହିବ ସେଇଟାକୁ କଣ କରିବେ ତାପରେ ବିରିୟାନୀ କରିବା ପାଇଁ ମାଛ ଜଳକୁ ଟିକେ କାଢିକି ବାହାର କରିଦେବେ ଗ୍ରେଭିରୁ ବୁଝା ପଡିଲା।
ଆ ଯା
ହୁଁ ସେ ମାଛିବାକୁ ଟିକେ କାଢିକି ରଖିଦେବେ ଆଉ ଅନ୍ୟ ତାବଲାରେ ତମର ଯଉ ଅଛି ପାଣି ଫୁଟେଇବାକୁ ରଖିବ ପାଣି ଫୁଟେଇବ ଯେମିତି ସେଥିରେ ତମେ ଚାଉଳ ଦେଇଦବ ଆଉ ତାକୁ ଯେତିକି ଲୁଣ ଲାଗିବ ସେ ଅନୁସାରେ ଲୁଣ ଦବ କମ ଦେଇଦେଲେ ଭାତ ଟା ଫିକା ହେଇଯିବ ଅଧିକ ଦେଇଦେଲେ ହେଇଯିବ ନର୍ମାଲ ହିସାବରେ ଲୁଣ ଦବ, ସେଥିରେ ଟିକେ ତେଲ ଟିକେ ଦବ, ଟିକେ ଅଦା ରସୁଣ ଟିକେ ବଟାଟା ଦେଇଦବ, ଆଉ ଗରମ ମସଲା ତମର ଗୋଟା ଦେଇଦବ ଧନିଆ ପତ୍ର ଟିକେ ଦେଇଦବ ଦେଇଦେଲା ପରେ କଣ କରିବ ଯେମିତି ପାଣି ଫୁଟିବ ସେ ଚାଉଳ ଦେଇଦବ। ଚାଉଳ ଟା ତମର ବାସୁମତୀ ରନ୍ଧା ହେଇଯିବ ତାକୁ ଛାଣିକି ବାହାର କରିଦବ ହେଲା। ବାହାର କରିଦବ ଏଇ ଯୋଉ ଗ୍ରେଭି ତମର ଯୋଉ ଖର୍ମା ଟା ହେଇନଥିଲା କି? ସେଥିରେ ତମେ ଧନିଆ ପତ୍ର ପତ୍ର ଆଉ ପୋଦିନା ସବୁ ଦେଇ ଦେଇେଇଥିବ ମାଛ ଖାଲି କାଢିକି ରଖିଥିବ ତାପରେ କଣ କରିବ ନା ଚାଉଳ ଟାକୁ ବିଛେଇ ଦବ ହେଲା। ଅଳ୍ପ ଟିକେ ଖୋରମା ରଖିବ ତଳେ ଖୋରମା ରଖିକି ଚାଉଳ ବିଛେଇ ଦବା ତାପରେ କଣ କରି ଆଉ ଥରେ ଖୋରମା ଦେଇଦବା ଆଉଥରେ ଚାଉଳ ଦେଲା ପରେ ତମର ଯୋଉ ଟିକେ ଇଏ ନେଇକି ବା ଗରମ ମସଲା ଗୁଣ୍ଡ ଟିକେ ଅଳ୍ପ ଟିକେ ରଖିଥିବ ସେଇଟା ଟିକେ ଦେଇଦବ ତମର କେଉଡା ୱାଟର ଦେଇଦବ। ଆଉ ତମର ଯୋଉ ଅଛି ଲେମ୍ବୁ ରସ ଟିକେ ଦେଇଦବ। ଦି ଚାରି ଠୋପା ଦେଦବ ମଛ ଜାଗ ତାପରେ ସଜାଡି ଦବ ସଜାଡି ଦେଇକି ଉପରୁ ଦମ ଦେଇଦବ ତାକୁ ପ୍ରଚୁର ହିସାବରେ ତାର ଯୋଉ ତାପମାନ ଟା ପଳେଇ ଆସିବ ଦମ ହେଲା ପରେ ତାକୁ ବାହାର କରିବ।
ଆଚ୍ଛା
ଆଉ କିଛି ନାଇଁ ଭଲ ଲାଗେ। କିନ୍ତୁ ମାଛ ଇଏ ବି ଭଲ ଲାଗେ ଆଉ କଣ ଆସେ କହିଲେ ଟିକେ?
ଆଛା ମତେ ପନୀର ତରକାରୀ କରଲା ଆସେ
କାଗ ପନିର
ହଁ ପନିର ତରକାରୀ ଆସେ ପନିର ଚିଲି ସେମିତି ଆସେ ଟିକେ। ଫ୍ରାଇ କରିଦେବେ। ଆଜ୍େ ତେଲ ପକେଇକରି ତେଲ ପକେଇକି ଟିକେ ତାକୁ ଛାଣିକି କାଢ଼ି ଦେବେ।
ହେଲାଯେ ପନିର ଟାକୁୁ ହଁ କିନ୍ତୁ ପନିର ଟାକୁ ଫ୍ରାଏ କରିଦେଲେ ସେଇଟା ଟିକେ ଟାଣ ହେଇଯାଏ ନା?
ନାଇଁ ହଁ ତାକୁ ହାଲକା ହଁ ସେଇଟା ହେଲେ ବହୁତ ଗ୍ରେଭି କରିକି ପିଆଜ କାଟିଗିରି ତାକୁଲେ ସେମ୍ ମାଛ ଯେମିତି ତରକାରୀ ରନ୍ଧା ହେବ ସେମ୍ ପ୍ରୋସସରେ କଟିିକ ଗ୍ରେଭି ଆହାର ବର ଅଛି
ଆଚ୍ଛା ଆଚଛା
କାଜୁ ପିଆଜ ଟମାଟୋ ପନିର ମସଲା ଗ୍ରେଭି କରି ପନିର ପକେଇକରି ଏଇଟା ତରକାରୀ ହବ ଆଉ ତମ ଧନିଆ ପତ୍ର ଦବ।
ତ ପରଟାରେ ଭଲ ଲାଗେ
ହଁ ପରାଠା ରରେ ଚପତିରେରେ ପରାଠା ଭ ସେ ଅଣ୍ଡା ତରକାର ହେଲେ ଏମିତି୍ୟାକା କରାହବ
ମାଛ ଆଣଣ୍ଡା ଖୋର ମା
ହଁ ଅଣ୍ଡା ଫର୍ମା ପନିର ଫର୍ମା କରନ୍ତି ଆଜି କାଲି ତ ସବୁ ଯାକ ଇନଷ୍ଟା ମସଲା ମିଳଛି ଆଉ କଣ
ହଁ ହେଲେ ଯେ ସେ ବାହାରେ ଯୋଉ ମସଲା ଗୁଡାର ସେଇଟା କଣ ଏତେ ପ୍ରିଜି ଯୋଉ ଡୋ ତିଆରି କରୁଚୁ ସେଇଟା ଭଲ ସେଇଟା ସ୍ୱାସ୍ଥ୍ୟ ପାଇଁ ଭଲ। ମାଉଁ ଏଇଟା ଏତିକି। ହୁଁ ଆଉ ଆଛା ମୋର କଣ ବଲେ ଆଉ ଗୋଟେ ମାଛ ଭଜା ବି ହୁଏ। ବୁଝିଲ ଫ୍ରାଏ ବି କରନ୍ତି ଚିକନ୍ ହଁ ପକୋଡା ଭଳିଆ ବି କରନ୍ତି ଆ ସେ ତେଲରେ ଛଣା ଯାଏ ମାଛକୁ ପୁରା ଚି ପକଡାରେ ଯେମିତି ମସଲା ସେ
ସେମ୍ ସେମ୍ ମସଲାଟା ମାଛର ହେଲେ ଲଗା।
ଟେଷ୍ଟ ଆସିବନି ଖାଲି ମାଂସ ଖାଇଲା ଭଳିଆ ଏକା ଲାଗିିବ ସେ
ଆଚ୍ଛା।
ହଁ କଣ ଆଚ୍ଛା ତ ଇ କଣ ଅଛି କି? ଚେମ୍ ତ ଗଧା ବେଳକୁ ଯୋ ଜଳଖିଆ
ହଁ ଜଳଖିଆ ହଁ ବା ଗାରି ହଁ ଗାରି ଯେମିତି କରନ୍ତି କହିଲେ ଆଗେ ଚାରି ଘଣ୍ଟା ଆଗରୁ ବିରିଟାକୁ ବତୁରେଇଦବ। ବତୁରାଇଲା ପରେ ହଁ ଚାରି ଘଣ୍ଟା ସମୟ ଟିକେ ବତୁରାଇଲା ପରେ ଭଲ ଆଗେ ବହଳି ହେଇକି ବତୁରି ଯିବ ତାପରେ ତାକୁ କ ଲଙ୍କା ଟିକେ ଅଦା ଟିକେ ଦେଇକି ଆଗେ ତାକୁ ବାଟିଦବ। ଭଲ ଗ୍ରାଇଣ୍ଡ କରିଦବ ତାପରେ ତାକୁ ଗ୍ରାଇଣ୍ଡ କଲା ପରେ ତମେ ପିଆଜ ଧନିଆ ପତ୍ର ପ ମେସିଙ୍ଗା ପତ୍ର। କାରି ଆପଣ ଯୋଉ କହୁଛନ୍ତି ସେଇରା ପକେଇ କିରି ସବୁ ଯାକକୁ ମିଶେଇଦବ। ତାପରେ ତମକୁ ଟିକେ ସୁଜି ପ କହିଲେ ଏଟିଲି ସୁଜି ପକାଉ ନଥିଲେ ଆଉ ତମେ ଉପମା ଯୋଉ କରୁଚ ସେଇଟା ସୁଜି ପକେଇ ଦେଲେ ମିଶିକି ଗୋଟେ ପାଞ୍ଚ ମିନିଟ୍ ଟିକେ ର ଖି ଦବ। ବହଳିଆ ହେଇକି ରହିବ ଟିକେ ସ୍ ତ୍ୱାଇ ଟାଇରେ ଟିକେ ତମେ ଖାଇବା ସୋଡା ଟା ଟିକେ ଦେବ ବେକିଂ ସୋଡା ଟା। ଟିକେ ହାଲକା ହଁ ଟିକେ ହାଲୁକା ଟିକେ ଦେବ ଦେଇକି ତାକୁ ବାରି କର।
ହଁ ହଁ ହଁ।
ହଁ ବା ବାଇଗଣ ଭଜା ଭଜା ଆଳୁ ଭଜା ସବୁ ଯାକ ତ ସେଇଟା ଏକା।
ହଁ ହଁ। ହଁ ଲହିରା ହୋଉ ମ୍ୟାମ୍ ଆପଣଙ୍କର ଟାଇମ୍ ଆମର ସରିଲାଣି।
ଆଚ୍ଛା ହଁ ଆଚ୍ଛା ଆ। ଆ